ହାଲୋ।
ଆଜ୍ଞା। କୁହନ୍ତୁ।
କାଇଁ ତମେ କଁ କହିପାରିବନି କି?
ହଁ କହିପାରିବି।
ଏତେ ଜଣଙ୍କ ସହିତ ଗପିଲଣି ତ ମୋ ସହିତ କଥା ହେଇପାରିବନି ନାଁ।
ହଉ କୁହନ୍ତୁ କଁ କରୁଛନ୍ତି?
ବସିଚି।
ଉଁ ହୁଁ ଯା କଁ ଖାଇଲେ?
ତୁମକୁ।
ଉଁ ହୁଁ ସେ ଧନ୍ୟବା। ଆଉ କଁ କୁହନ୍ତୁ ତମ ସିଆଡ଼େ ବର୍ଷା ହଉଚି।
ନାଇଁ ଏପଟେ ଘଡ଼ଘଡ଼ି ବିଜୁଳି ମାରୁଚି ତ।
ଓ ଓ ଫରେନ୍ ତାଲେ ଆପଣ ଫରେନ୍ ପଳେଇ ଯାଇଚନ୍ତି।
ନାଇଁ ନାଇଁ ଫରେନ୍ ନାଇଁ ଏଇ ଆସିଥିଲି ହୁକିଡେଲା ବୁଲିବା ପାଇଁ।
କି ତେଲା ନୁଅ ଉକତାଲା ଏଟା ପାରାଦୀପ୍ ରେ ଯାଉଚି।
ହଁ ତ ସେ ଯାହା ବି ହୋଉ।
ଯାଇଚନ୍ତି ବୁଲିବାକୁ ଟିକେ କହିଲେ ହୁକତାଲା ଦେଖିବାକୁ କେମତି।
ନାଇଁ ଏଚୁଲି କଣ ମୋର ଗୋଟେ ସାଙ୍ଗ ଘର ସେଇଆଡ଼େ ହେଲା କି
ଣ ସାଙ୍ଗ ଘର?
ହଁ ସିଏ ଆଚୁଲି ତେଲଗୁ ହେଲା କି ବେଙ୍ଗୋଲୀ ବେଙ୍ଗୋଲୀ ଠିକ୍ ଅଛି।
କଣ? ହଁ ମୁଁ କହିଲି ବୋଧେ ଆପଣଙ୍କ ଶାଶୁ ଘର ବୋଧେ ସ୍ୟାଡ଼।
ନାଇଁ ମୋ ଶାଶୁଘର ହୋଉଚି ପଟାମୁଣ୍ଡେଇ।
ଓହୋ ପ
ପଟ୍ଟାମଣ୍ଡାଇ ବେଲତଳ ଜାଣି ଥିବେ ବେଲତଳ ଯଉଁ ବାରିକସାହି ଅଛି। ପୀତାମ୍ବର ବାରିକଙ୍କୁ ତୁ ଚିହ୍ନି ଥିବେ ନା ପୀତାମ୍ବର ବାରିକ ତାଙ୍କ ତାଙ୍କର ପୁଅର ସ୍ତ୍ରୀ ମୁଁ।
ଓହୋ ଆପଣ ତାଙ୍କରି ଘ ଓହୋ ତାଙ୍କରି ବୋହୂ। ଆଚଛା ଆଚଛା।
ଆଉ ଭୁକିଥିଲା ବିଷୟରେ ପଚାରୁଥିଲେ ନା?
ହ ହକିତଲ ନା ହକ୍ତତଲା। ନାଇଁ ମୁଁ ତ ଯାଇଛି ପାରାଦୀପ। ବହୁତ ଥରେ ଯାଇଚି ବଟ୍ ସେଟିକି ଯାଇନି ଟିକେ କହିଲେ।
ପଡା ଜିଲ୍ଲାରେ ଅବସ୍ଥିତ। ତ ହେଲା କିି ଜାଣିଥିବ ତ, ଆଉ ଆମର କେନ୍ଦ୍ରାପଡ଼ା ଜିଲ୍ଲାରେ ତ ତମେ ଆଉ ହଁ ତା ଉପଥିଲା ହଉଚି ବଙ୍ଗୋପ ସାଗର କୂଳରେ ଥିବା ଏକ ଐତିହାସିକ ଦ୍ୱୀପ ଠିକ୍ ଅଛି?
ଦେଖିଆ
ଆଉ ଇଂରେଜ ଅମଳରେ ନିର୍ମି ତ ଏକ ବିଶାଳ ପ୍ରାଚୀନ କୋଠ ଏଠାରେ ରହିଚି ମାନେ ଜାଣିଥିବ ଯଉ ଏ ଇଂରେଜ ଆ ଗୁରୁ ଯଉଁ ଇଂରେଜୀ ମାନେ ଶାସନ କରୁଥିଲେ, ସେମାନେ ସବୁ ତାଙ୍କର ମାନେ ଯଉଁ କି ସାମ୍ରାଜ୍ୟ ଳ କୁ ସବୁ ବିସ୍ତାରି କି ରଖିଚନ୍ତି ଠିକ୍ ଅଛି, ତାର ଭିତରୁ ଆମ ଣ ହଉଚି ଗୋଟିଏ ବୁଝିଲ ଯେଉଁଟାକି ଅଠରଶହ ଛଅଷଠି ମସିହାରେ ଅ ମାନେ ଚାଉଳ ସଂରକ୍ଷଣ କରିବା ଥି ପାଇଁ ବ୍ୟବହୃତ ହୋଇଥିଲା ଠିକ ଅଛି ଆଉ ଜାଣିଚ ନା ହୁକିତାଲା କିଛି ମୁଖ୍ୟ ବିଶେଷତା କଣ କଣ ସବୁ ଅଛି ଯଉ ଯେମିତି ଏତିକି ଆମର ଐତିହାସିକ କୋଠା ହେଇଗଲା, ଜଳମଳ ବ୍ୟବସ୍ଥା ହେଇଗଲା ପ୍ରାକୃ ପ୍ରାକୃତିକ ସୋନ୍ଦର୍ଯ୍ୟ ହେଇଗଲା ମାନେ ଯୋଉଟା କି ଆମେ ଦେଖିବା ଐତିହାସିକ କୋଠା କଣ ଏ ଏହି କୋଠଟି ସମୁଦ୍ର ମଝିରେ ଏକ ସ୍ୱତନ୍ତ୍ର ୟୁରୋପୀୟ ସ୍ଥାପତ୍ୟ କଳାର ଉଦାହରଣ। ଏଠାରେ ଛଅଟି ବଡ଼ ବଡ଼ କୋଠରୀ ଏବଂ ନଅଟି ଚାପ ଆକୃତିର ବାରଣ୍ଡା ର ରହିଚି ହେଲା, ମାନେ ବହୁତ ଆଶ୍ଚଯ ଜନକ ଯଦି ଯିବେବି ମାନେ ବହୁ ଡର ବି ଯଦି ଲାଗିବ ସେଥିରେ ପୁଣି ମ ମାନେ ବହୁତ ମଜା ବି ଲାଗିବ। ସେଠିକା ଜିନିଷ ସବୁ ଦେଖିକିରି, ତାପରେ କ କଣ ନା ଜଳ ଅମଳ ବ୍ୟବସ୍ଥା କଣ ସେଠି ସବୁ ରହିଚି ସେଇ ସମୟରେ ମଧ୍ୟ ମାନେ ଏଇ କୋଠା ରେ ଭୂତଳ ଜଳ ସଂରକ୍ଷଣ ବ୍ୟବସ୍ଥା ଅଛି ଏବଂ ବାର ଫୁଟିଆ କୂଅ ନିର୍ମାଣ ଏ ଇଚି ଆଉ ଯାହା ସେମାନଙ୍କର ଇଞ୍ଜିନିୟରିଂ ଦକ୍ଷତାକୁ ପ୍ରମାଣ କରେ ମାନେ
ହୁଁ ହୁଁ।
ମାନେ ସେଠି କଣ ଅ ସେଠି ଆକଚୁଆଲି ଯଉ ଉକିଥୋଲା ଅଛି ତାରି ଭିତରେ କଣ ଅଛି ନା ଯୋଉ ମାନେ ସବୁ କରିକି ଯାଇଛନ୍ତି ମାନେ ତାରି ଭିତ ତାର ଗୋଟେ କୂଅ ବି କରିଚନ୍ତି ଆଉ ଅ ମାନେ ଭୂତଳ ଜଳ ସଂରକ୍ଷଣ ହେଇକି ବି ହେଇଚି। ଯୋଉ ମାଟି ତଳୁ ଯୋଉ ଜଳ ସବୁ ଆମର ଆସୁଚି ସେଗୁଡାକ ସଂରକ୍ଷଣ ରଖିଛନ୍ତି। ଯିଏକି ମାନେ ସେଠିକି ସିଏ ଗଲେ ସେମାନେ ମାନେ ୟାର ମାନେ ଆ ବ୍ୟବହାରରେ ରେ ଆସିବ। ମାନେ ଠିକ ଅଛି ମାନେ ଏମାନେ ଏଇ ଜଳକୁ ବ୍ୟବହାର କରିପାରିବେ। ତାପରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଏହି ଦ୍ୱୀପଟି ଚାରିପଟେ ଘଞ୍ଚମାନଗ୍ରୁଭ ଜଙ୍ଗଲ ଏବଂ ସୁନ୍ଦର ସମୁଦ୍ର କୂଳ ଦ୍ୱାରା ଘେରି ରହିଚି। ଏହା ସହିତ ଏଠାରେ ପକ୍ଷୀଙ୍କ କଳରବ ଏବଂ ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ବହୁତ ଆକର୍ଷିତ କରିଥାଏ। ହେଲା, କେବେ ଯଦି ଅ ଯିବେ ନା ବୁଲିବାକୁ ପାଇଁ ତାହେଲେ ମୋତେ କହିବେ ସାଙ୍ଗ ହେଇକି ଯିବା ଠିକ୍ ଅଛି। ଆଉ ଜାଣିଚ ଗୋଟେ ବିଶ୍ୟେଷ କଥା ଆ ମାନେ ଆପଣ ଯଦି ଭୁବନେଶ୍ୱର ତରୁ ଯି, ମାନେ ଯଦି ଯିବେ, ତେବେ ରାସ୍ତା ଦ୍ୱାରା ପ୍ରାୟେ ଶହେ ପଈଁତିରିଶି କିଲୋମିଟର ଲାଗିବ ଗଲାପରେ ଆଉ ଗୋବର ଗୋବର ଗୋପରି ନଦୀ ଜାଣିଚନ୍ତି
ଗୋବରୀ ହଁ ଗୋବରୀ ନଦୀ ଆଜ୍ଞା ସେଇଟା ତାଷ
ଗୋବରି ନଦୀ ହଁ ସେଇ ଘାଟରେ ପହଞ୍ଚିବାକୁ କୁ ହେବ ସେଠାରୁ ପ୍ରାୟ ଦଶ କିଲୋମିଟରରୁୁ ଯାଇକିରି ଦୁଇ ଘଣ୍ଟା ତିନି ଘଣ୍ଟା ଡ ଡଙ୍ଗାରେ ଯାତ୍ରା କରି ଉକିଟେଲା ଦ୍ୱୀପରେ ପହଞ୍ଚି ହୁଏ। ଏହା ଏକ ଶାନ୍ତ ଏବଂ ପ୍ରାକୃ ଅତିକ ପରିବେଶ। ପସନ୍ଦ କରୁଥିବା ପର୍ଯ୍ୟଟକଙ୍କ ପାଇଁ ପୁରା ଉଦ୍ଦିଷ୍ଟ।
ଆଚ୍ଛା। ଆଉ ଗୋଟେ କଥା ଜାଣିଚନ୍ତି। ସେଟା ହଉଚି ବିଜୁ ପଟ୍ଟନାୟକଙ୍କ ର ଗୋଟେ ସ୍ୱପ୍ନ ଥିଲା ସେ ବନ୍ଦର ଟା ହେଲା। ହଁ ତାକୁ ତିନି ଜାନୁ ଜାନୁଆରୀ ଉଣେଇଶହ ବାଷଠି ମସିହାରେ ବୋଧେ? ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ତାଙ୍କର ଶିଳ୍ପନାଶ୍ୟ କରିଥିଲେ।
ଓହୋ ଆଚ୍ଛା ଆଚ୍ଛା।
ଆଜ୍ଞା ସେଟା ଆଉ ସେଟା ଯାଉଛି ଆମର ଓଡିଶାର ଜଗତସିଂହପୁର ହେଲା। ସେଟା ଶିଳ୍ପ ସହର ଆଉ ବନ୍ଦର ଟେ। ହେଟା ଯାଉଛି ବଙ୍ଗୋପସା ଙ୍କର ସଂଙ୍ଗମ ସ୍ଥଳରେ ଅଛି ସେଟା ଭାରତର। ପଚିଶ ନବେସତା ଆ ଆଉ ଆପଣ କଣ କହୁଛନ୍ତି। କେନ୍ଦ୍ରା ଗୋଡା ଜଗତସିଂହପୁରରେ ଯାଉଚି।
ହଁ, ଏକା କଥା ନା ଆମର କେନ୍ଦ୍ରାପଡା ସାଇଟରେ ଯେଉଁ ଆମର ଇଏ ବାଟ ଦେଇ ଗଲେ କଣ ହେଟାକୁ କୁହନ୍ତି ତ।
କେନ୍ଦ୍ରାପଡା ଦେଇକି କଲେ ହଁ ମହାକାଳପଡା ଦେଇକି ଗଲେ ଚଳିବ। ଶୁଣନ୍ତୁ ମହାକାଳପଡା ହୁଁ କୋ ହଁ ମହାକାଳପଡ଼ା ଦେଇକି ଗଲେ ଚଳିବ। ଓ କେନ୍ଦ୍ରାପଡା ଦେଇକି ଦୁରିଆ ଓ ନାଇଁ ମୁଁ ଦରିଆ ଦେଇ
କାଇଁ ଦୁରିଆ ମୁଁ ତ କହିଲି ମହାକାଳପଡ଼ା ଦେଇକି ଯିବା ପାଇଁ। ଆପଣ ଦୁରିଆ କଣପାଇଁ
ହଁ ନାଇଁ ନାଇଁ ଆପଣ ଜାଣିନାହାନ୍ତି ଆଉ।
ଆପଣ ମୁଁ ଜାଣିନାହାନ୍ତି।
ଆପଣ ଆଉ ଗୋଟେ ବାଟ ଅଛି ଆମର ଇଏ ଦେଇକି ଯିବାକୁ ପଡିବ।
ପଛୁଆଟେ।
ହାରର୍ଶାଘାଇ।
ଅହୋ ମୁଁ କହିଲି ବୋଧେ ପଛ ବାଟେ
ହୁଁ ଆପଣଙ୍କ ଘର ବାଟେ ହେଇକି ପଛ ବାଟେ ଥିବ ଦେଖିନି।
ନାଇ ଆମ ଘର ବାଟେ ମୁଁ ବା କହିଲି ଭୁବନେଶ୍ୱରରେ ମୁଁ ରହୁଚି। ଭୁବନେଶ୍ୱରରୁ ଦେଇଗଲେ ଏଇଏଇ ବାଟ ଦେଇଗଲେ
ଆପଣଙ୍କର ଘର ତ ତାଳଘଟିଆ। ବଡି ପାଣି ଯାଇଥିଲା ଆମ ଘରେ ପସି ଯାଇଚ୍ ବୋଧେ।
ହୁଁ। ଆଉ କଁ କୁହ।
ହଁ
ହଁ ବଢ଼ି ପାଣିରୁ ମନେ ପଡ଼ିଲା ଜାଣିଚ ନା। ଆମ ଗାଁରେ ନା ବ୍ରାହ୍ମଣୀ ନଦୀ ବହିଯାଇଚି ଜାଣିଚନା। ପୁରା ବ ମାନେ ବେଶୀ ବର୍ଷା ବର୍ଷା ହେଲେ ସମ୍ବଲପୁରରେ ଯେଉଁ ରେଙ୍ଗାଲି ଡ୍ୟାମ୍ ଅଛି। ସେଗୁଡ଼ା ସବୁ ଖୋଲିଗଲେ ପୁରା ନଈ
ମୁଁ ଜାଣିଚୁ ଆମେ ଜାଣିଚୁ ଆଜ୍ଞା ଆମେ ଜାଣିଚୁ ରେଙ୍ଗାଲି ଟା ଭାଙ୍ଗି ଗଲା ଆପଣ ପଟା ମୁଣ୍ଡେଇ ନୁହଁ ଆପଣଙ୍କ ଟୋଟାଲି ଭାସିବ।
ବିଲ ବାଡ଼ି ସବୁ ଅଁ ଭରପୁର ହେଇଯାଏ ପାଣିରେ। ଚାଷ ଯେ ସବୁ ସବୁଠାରୁ ମାନେ ଦୁଃଖ ଲାଗେ। ଅ ସେ ଯେଉଁମାନେ ଚାଷ କରିଥିବେ। ସେମାନଙ୍କୁ ଯଦି କିଛି ମାନେ ସବୁ ଇଏ ହେଇଯିବ। ସବୁ ପୁ ଫୁଁ ପୁରା ପଡିଆ ଫଡିଆ ସବୁ ବୁ ଚାଷ ଯାହା କରିଥିବେ ତାକୁ ବି ଭସେଇ ନେଇଯିବ। ବହୁତ ଦୁଃଖ ଲାଗେ ସତରେ।
ହୁଁ ସେ ଯାହା ହଉ ଆପଣଙ୍କ ଦୁଃଖରେ ମୁଁ ଦୁଃଖୀତ।
ହଁ ଆଉ
ଓ ଆଠୁ ଆଉ କଣ କହିବି ଆମ ଇଆଡେ ତ ବ ନିଆ ହେଇଗଲାଣି ମୁଁ ସେ ନବୀନ ସାରଙ୍କୁ ତ ନୁହଁ ସରି ଆମର ସେ ଯୋଉ କାଳିଆ ବୋଦା ମାଝି। ମୋ ମନ୍ଦିରରେ ମାଗିବି ତାକୁ ଫୋନ କରିଥିଲି ତୁ ଛତା ଫତା ଟିକେ ପଠେଇ ଆସ ପଠେଇଲାନି।
ଉଁ ସିଏ କାମକୁ ନୁହେଁ ସିଏ ଆମର ଆଗରୁ ଥିଲେ କିଏ
ସିଏ ଆମ ଯୋଉ ଆମ ଆମର ଶୁଣନ୍ତୁ ଆମ ମେଡିକାଲରେ ସେ ୱିପରମାନେ ତା ଠାରୁ ଆହୁରି ଗୋଡା ଗୋରା କେତେ ଭଲ ସେ ସଫା କରଛନ୍ତି ସିଏ ସଳା କଣ ଟା
ହେଇ ଏମିତି କଣ କହୁଚ ସିଏ ଆମ ମୁଖ୍ୟମନ୍ତ୍ରୀ ପରା।
ମୁଖ୍ୟମନ୍ତ୍ରୀ ଆପଣଙ୍କ ଜେଜ ବୋଧି ସେ।
ତୁ ମୁଖ୍ୟମନ୍ତ୍ରୀ ନା।
ଇଏ କଣଟା ସୁବିଧା କଲା ମତେ ଟିକେ କହିଲେ ମୁଖ୍ୟମନ୍ତ୍ରୀ ହେଲା ସତ କଣଟା ସୁବିଧା କଲା? ଓହୋ ଆପଣଙ୍କୁ ଦେଇଚି ତାହେଲେ। ଆପ ଆସଚି ନା ନାଇଁ ଶୁଣନ୍ତୁ ଗୋଟେ କଥା ହୋଉ ହେଲା ହେଲା ଶୁଭଦ ଦୋଉଚି ସେ କାଠୁ ନେଇକି କାହାକୁ ଦୋଉଛି?
ଆମଠୁ ନେଇକି ଆମର ଗ୍ୟାସ୍ ବଢେଇ ଦେଇଚି ସେଥିରେ ପୁଣି ଆ ତେଲ ରେଟ୍ ବଢେଇ ଦେଇଚି ପେଟ୍ରୋଲ
କୁ ନେଇ ଆପଣ ଘରେ ରଖି ଦୋଉନାହାନ୍ତି।
ନାଇଁ ନାଇଁ ସେ କଥା ନୁହଁ ଫିର ବି ଯେ ଆମ ସମାଜ ହିଁ ଆମେ ତାକୁ ଗଢ଼ିଚେ ନା ବୁଝିପାରୁଚେ ଆମ ସ ସମାଜରେ ବାସ କରୁଥୁବ। ଶୁଣ ଆମ ସମାଜରେ ବାସ କରୁଥୁବା ବାସିନ୍ଦା ମାନେ ହିଁ ତାକୁ ମାନେ ଦେଇ
ବାସିନ୍ଦା ମାନେ କିଏ ଦେଇଛନ୍ତି ତା ଘର ହୋଉଚି ମୟୂରଭଞ୍ଜ। କୋରାପୁଟ ସେ ଆଡେ ଯାଉନାହାନ୍ତି ଦେଖିବେ ତା ଗାଁକୁ ପୁରା କେତେ ସୁନ୍ଦର ମଧ୍ୟରେ ରଖିଚି। ସେଟା ହୋଉଚି ତା ନିଜ ଗାଁ ଏଇଟା କଣ ସେ ଉଠା ପାଇ ଆସି ଏଇଠି ରହିଚି ଭୁବନେଶ୍ଵରରେ।
ହୁଁ। ସେ ଯାହାବି ହୋଉ ଯେହେତୁ ଆମକୁ ଆମ ଗମେଣ୍ଟ କରିିଥିବ ଭଲ ଆମ ପାଇଁ ଭଲ କରିଥିବ ନା ଆଉ।
ଜେଜ ମାନେ ଜେଜ ନବୀନ ଜେଜ। ଇଏ କାଳିଆ ବୋଦା ନାଇଁ ନାଇଁ ମୋର ମୋ କି ଆଉ ମୋ ମୋଦି ମୋ ଭାଇ। ଆ ସେ ମୋ ବଡ ବାପା ପୁଅ। ଜଣିନାହାନ୍ତି ବୋଧେ। ତା କହି ହଁ କାକୁ କହିବେନି ଆଉ। ଏଇଟା ସିକ୍ରେଟ ର କାହାକୁ କହିବେନି। ଆଜ୍ଞା ଏଟା ମୋଦି ଆମ ଭାଇ ତ। ଆ ତାକୁ ବଡବାପା
ଆଉ ସନ୍ଧ୍ୟାବେଳେ କଣ ଖାଇଆ ପିଆ ହେଇ ଥିଲା ଲଞ୍ଚ୍ କଣ ହେଇଥିଲା?
ନାଇଁ ଲଞ୍ଚ କିଛି ନାହିଁ ଆଜି ତ ବର୍ଷାରେ ଓଦା ହେଇକି ପଳେଆସିଲି ଅଫିସ ଆଉ ଆସିନି ଏକାଥରେ ପଳେଇ ଆସିଲି ପାଞ୍ଚଟା ବେଳେ ଫୁଣି ଓଦା ହେଇକି। ଆଉ ଦେହ ତ ବି ବିନ୍ଧା ବିନ୍ଧି ହୋଉଚି ଜର ଜର ବି ଲାଗୁଚି ଆଉ। କିଛି ଖିଆହେଇ ନେବି ସନ୍ଧ୍ୟାବେଳେ ଗୋଟେ ଆମ୍ବ ଥିଲା ସେଇଟା ଖାଇଥିଲି ଆଉ।
ଘଷ ଘାଷି ଦେଇଥାନ୍ତେ।
ନା ୱାଇ ତ ହଁ କହିଥିଲି ଘଷି ଦବାକୁ ସିଏ। ବର୍ତ୍ତମାନ ପାଇଁ ସେ ଟିକେ ବିଜି ଅଛନ୍ତି। ସେ ଉଁ ଏବେ ବିଜି ଅଛନ୍ତି ଆପଣ କାନରେ କୁକୁର ମୁତ ଟିକେ ପକାନ୍ତୁ।
ହୋଉ ଠିକ ଅଛି ମୁଁ ରଖୁଚି।
ଆଜ୍ଞା ରଖ କିଏ କହୁଚି ମୁଁ ସେ ପକେଇବି ରଖ ଫୋନ। ହ